ନମସା
ନମସ୍କାର ଆଜ୍ଞା ଆଉ କଣ ଶଞଇଛନ୍ତି ଆପଣ?
କିଛି ନୁହଁ ମୁଁ ଏବେ ଖାଇ ପିଇ ଗୋଟେ ମୋର ମ ଆଉ ଗୋଟେ ଯୋଉ ମାଇକି ରାଜୁ ବୋଲି ଜଣେ ଅଛନ୍ତି ତାଙ୍କ ସହ ଗୋଟେ ଯୋଗାଯୋଗ କରି ଏବେ ଆପଣଙ୍କ ସହ ଯୋଗାଯୋଗ କରୁଛି।
ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ଆପଣ ଯୋଗାଯୋଗ କରନ୍ତୁ ମୋ ସହିତ। ଆଉ ତାପରେ ଆପଣଙ୍କୁ ବୋଧେ ନିଦ ଲାଗିଲାଣି ଆଜି।
ତ ମାନେ ଆଜି ଆପଣ ସବୁ କିଛି ଜାଣି ଦେଇଛନ୍ତି ବୋଧେ।
ହ ନାଇଁ ତ କାହିଁକି ଆପଣଙ୍କୁ କଣ କାହିଁକି ଲାଗୁଚି ସବୁ କିଛି ଜାଣିଚି ଆଉ କଣ ଜାଣିଗଲି କି?
ଆକାଉଣ୍ଟ ମୁଁ ସାଙ୍ଗରେ ଲଗ୍ ଇନ କରିଚେ ବୋଲି ଆପଣ ଜାଣିପାଇଲେ। ଏତେ କହୁଚନ୍ତି ଆପଣଙ୍କୁ ଆଜି ନିଦ ନାଗୁଚି ବହୁତ ବୋଲି।
ଆଜ୍ଞା ମୁଁ ଆପଣଙ୍କ କଥାବାର୍ତ୍ତାରୁ ହିଁ ଜାଣିପାରୁଚି ଆପଣଙ୍କୁ ନିଦ ଲାଗୁଚି ବୋଲି। ଆପଣ ଏଇ ଗୋଟେ ଯୋଗାଯୋଗ କରିବେ ତାପରେ ମୁଁ ଆପଣଙ୍କୁ ଗୋଟେ ଥର ଯୋଗାଯୋଗ କରିବେ।
ନାଁ ନାଁ ନାଁ ନାଁ ମୁଁ ଏ ସବୁ ୱାଇକି ରାଜୁଅକୁ କହିଥିଲି ତ ସେଇଆ ହିଁ ଆପଣ କହୁଛନ୍ତି ମତେ। ତ ମତେ ଲାଗିଲା ସେ ଆପଣଙ୍କୁ କହି
ଆପଣ ଆପଣ ଟିକେ ଗପୁଥାନ୍ତୁ ଟିକେ ରଖ ମୁଁ ଆସୁଚି।
ହଉ ଗପୁଚି ଆଉ କଣ କରିବା? ଆପଣ ଖାଇଲେଣି ଆପଣ ତ ଖାଇବେନି ଉଁ କହୁଥୁଲେ ମୁଁ ଜାଣିଚି ହେଲେ ବି ପଚାରି ଦେଲି ଗୋଟେ ଅପ ଗୋଟେ ଖୁସି ଆଉ ମାନେ ଗୋଟେ ଖୁସି ଲାଗିଲା ହଁ ମୁଁ ବି କିଛି କିଛି ପଚାରିଲି ବୋଲି। ସେଥିପାଇଁ ମୁଁ ପଚାରିଦେଲି କି ଆପଣ ଖାଇଛନ୍ତି ବୋଲି ଆପଣ ବେଶୀ ବି ଜୋର ନେବେନି ମୁଁ ଏମିତି ହିଁ ପଚାରିଲି ଆପଣ ଖାଇଛନ୍ତି ନାଁ ନାଇଁ। ଯଦି ଖାଇଛନ୍ତି ଆପଣ ହଁ ଖାଇଚି ବୋଲି କହିଦେବେ ନ ଖାଇଥିଲେ ଖାଇବି କହିବେ ଆଉ। ନହେଲେ ସେମିତି କିଛି ଅସୁବିଧା ନାହିଁ। ହଉ। ମୁଁ ବିଦା ଫୋନ
ଆଜ୍ଞା ଆପଣ କଣ ଚୁପ୍ ଥିଲେ କି ସେତବେଳୁ?
ନାଁ ନାଁ ମାରା ନାଁ ମୁଁ କହୁଥିଲି ଏଇ ଜଷ୍ଟ୍ ଆପଣଙ୍କ ଖୁଡୁ଼ ଖାଡ଼୍ ଆବାଜ ଆସିଲା ବେଳେ ମୁଁ ଚୁପ୍ ରହିଲି।
ଆଜ୍ଞା ଆଜ୍ଞା ଆପଣଙ୍କୁ କହିକି ଗଲି ଯୋଉ କଥା ହବାକୁ ମୁଁ ଭାବିଲି ଆପଣ ଚୁପ୍ ରହିଗଲେ। ମୋ ମା ମାମା ମତେ ଡାକୁୁଥୁଲେ ବାବାଙ୍କୁ ଗୋଟେ ମେଡ଼ିସିନ୍ ଟେ ଦବାକୁ ତ ମୁଁ ବାବାଙ୍କୁ ସେ ମେଡ଼ିସିନ୍ ଟା ଦଉଥିଲି।
ହଁ ହଁ।
ଏଇ ବାପରେ ଆ ପଣଙ୍କ ସହ କଥା ହେଇକି ମୁଁ ପାଣି ପକେଇଦେଲି ଘରେ। ହଁ ଆପଣ କଁ କହିଲେ ରାଧୁଙ୍କୁ?
ମୁଁ ରାଧୁଙ୍କ କଣ କହିଲି ମାନେ?
ଆପଣ ଏଇନା ମୁଁ କହିଲି ମୋ ସହିତ ଯୋଗାଯୋଗ କରିକି ତାପରେ ଶୋଇପଡି଼ବେ ଆପଣ ଚୁପଚାପ୍।
କାହିଁକି?
ଆପଣଙ୍କ ଦେହ ଭଲ ନାହିଁ ବୋଧେ।
ସାଢେ ଏଗାରଟା ଯାଏଁ ଟାଇମ ନି। କହି ସାଇଲେ ସେତିକି ଯାଏ ମୁଁ ଯୋଗାଯୋଗ କରିବି।
ହଉ ତାପରେ ଆପଣ ଶୋଇପଡିବେ। ଆଉ ଆପଣଙ୍କ ଦେହ ଭଲ ନାହିଁ ଯେହେତୁ ଏଠି ଆପଣଙ୍କ ଧ୍ୟାନ ମୁଁ ହିଁ ରଖିବି। ଠିକ୍ ଅଛି। ଆଉ ଆପଣ ଯଦି ମୋ କଥା ନ ଶୁଣିବେ ତାହେଲେ ଆପଣଙ୍କୁ କାଲି ବୁ ଆ ବାଡେଇବି ମୁଁ।
ତ ଯଦି ମୁଁ ଆପଣଙ୍କ କଥା ଶୁଣୁଛି। ଆପଣଙ୍କୁ ବି ମୋ କଥା ଶୁଣିବା କଥା ନା ନାଇଁ।
ଆପଣ ବୁଝ ବୁଝୁନାହାନ୍ତି ମୋ କଥା ମୋ ପାଖରେ ଯୋଗାଯୋଗ କରିବାକୁ ସମୟ କାହିଁକି? କାହିଁ ଏହି ରାତ୍ର ସମୟରେ ହିଁ ଯାହା ମୋ ପାଖରେ ସମୟ ଅଛି ତାପରେ ତ ମୁଁ ଜି
ଓହୋ ଏଇ ଯୋଗାଯୋଗ କରିବା ଏ କା କାମଟି ପା ଏଇ କିଛି ଦିନ ହେଲା ଆସିଛି ଆପଣଙ୍କୁ ତା ପୂର୍ବରୁ।
ଆପଣଙ୍କୁ ମୁଁ ସତ କଥା କହୁଚି ଏଇ ଯୋଗାଯୋଗ କାମ ସାରିବା ପରେ ମୁଁ ଡେଲି ସବୁଦିନ ଜଲ୍ଦି ସୋଇବି ସତ କଥା କହୁଚି।
ହଉ।
ଆଜ୍ଞା ଆଉ ଯଦି ତାପରେ ଶୋଇଲିନି ତାହେଲେ ଆପ
କଣ କହିଲେ?
ଆଉ ମୁଁ ଯଦି ତଥାପି ଶୋଇଲିନି ତାପରେ ଆପଣ ମତେ କହିବେ ଖାଲି ଯୋଗାଯୋଗ କାମ ଗୁଡିକ ସରିଯାଉ। ମୋର ଆଉ କେତୋଟି କହିଲେ ମାନେ ମୋର ଆଉ ପଚିଶଟି ହିଁ ବାକି ଅଛି।
ମୋର ତିରିଶି ଟି ବାକି ଅଛି।
ଆଜ୍ଞା ଆପଣ ଏଇଥିରେ ଯୋଗାଯୋଗ ତାହେଲେ ସାରିଦେବେ ଆଉ।
ଆପଣ ପ୍ରଥମେ ଯାହାକୁ ମୁଁ ଯୋଗାଯୋଗ କଲି।
ଓହୋ ଆପଣ ତାହେଲେ ତାଙ୍କର ଯୋଗାଯୋଗ ଉଠେଇଥିଲେ।
ତାଙ୍କର ଯୋଗାଯୋଗ ଉଠେଇଥିଲେ ଆଜ୍ଞା।
ଆଉ ନିଜ ନମ୍ବରରେ ନା
ନା ନା ନା ନା ମୋ ନିଜ ନମ୍ବରରେ ଆ ସେଇ ଆପଣଙ୍କୁ ଯଉଟା ଦେଖେଇଲା ସେଇଟା ତାଙ୍କୁ ବି ଦେଖେଇଲା। ତେଣୁ ମୁଁ ଲଗଇନ କରିଥିଲି ତାପରେ ସେ ଏ
ମୁଁ ତ ଆପଣଙ୍କ ମିତ୍ରଙ୍କୁ କହିଦେଇଥିଲି ମାନେ କହିଦେଇଥିଲି କି ତାଙ୍କର ସରିଯାଇଛି ଶହେ ଅଶି ମାନେ କାମ।
ଆଉ ସତେ ଆଉ ସତରେ ବି ମୋର ସରିଗଲା ହଁ ବା କଣ କରିବି।
ଆଜ୍ଞା ଭଲ ହେଲା। ଆଉ ଆମେ କାଲି ତ ଯିବା ଆଉ ଠିକ ଅଛି ଆଉ।
କଉଠିକି କି ଯିବା?
ସେଇଟା ବି ସେଠି ଆମେ ପୁନର ମାନେ ମାନେ ଠିକ କରିବା। ଆପଣ ମତେ କୁହନ୍ତୁ କାଲି ଆପଣ ଯଉ ଟିଫିନ ଆଣିଲେ ଓହୋ ଆପଣ ତ
ଆଜ୍ଞା।
ମୁ ଟିଫିନ ଆଣିବି।
ନାଇଁ ନାଇଁ ଆପଣ ଆଣିବେନି। ମୁଁ କଣ ନେବି ଭାବୁଚି।
ଏକ୍ସପଟ ନେଇଆସିବେ।
କଁ କହିଲେ ଆପଣ?
ନେଇ ଆସିଆ ପାଇଁ।
କୋଉ ଦୁନିଆରେ ଆସିଲ ବନ୍ଧୁ କହୁଚନ୍ତି ଆପଣ କି ମତେ?
କଣ କରେକି ଚଳଚି ତ୍ରଟି ଦେଖିଦିନ୍ତି।
ଆଜ୍ଞା ମୁଁ ଦେଖିଚି ଆଜ୍ଞା କଣ କହିଲେ ଆପଣ ମା ମାଟି। ଆଜ୍ଞା ଭାତ ଥୋଇ ଦଉଚୁ ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣ ତାହେଲେ ଦେଖିଚନ୍ତି କୋଉ ଦୁନିଆରୁ ଆସିଚନ୍ତି। ଆସିଲ ବନ୍ଧୁ ମୁଁ ବି ସି ସେଇ ଚଳଚିତ୍ରଟି ଦେଖିଚି ମତେ ବହୁତ ହ ହସ ମାଡେ ଯେତେବେଳେ ସେଇ ଛୋଟିଆ କାର୍ଟୁନ ଛୁଆ ଟାକୁ ଦେଖେ ମୁଁ।
ଆଜ୍ଞା ମତେ ବି ବହୁତ ହସମାଡେ କିନ୍ତୁ ମୁଁ କିଏ ଗୋଟେ ମିଳିଗଲା ଯୋଉ ଦେଖିଥିଲି ସେଇଟା ଅଧିକ ଭଲ ଲାଗିଲା ସେଇଟା ମତେ ଟିକେ ମାନେ ମତେ ସେଇଟାରେ ଟିକେ ଅଧିକ ମାନେ ମାନେ ନିବିଡ ବନ୍ଧୁତା ଆଛି ସେଇ ଚଳ ଚିତ୍ର ସହିତ ଏ ଯୋଉ ତାଙ୍କର ଯୋଉ କପି କରିକି ଯୋଉ କରାହେଇଚି କେଉଁ ଦୁନିଆରୁ ଆସିଲ ବନ୍ଧୁ ସେଇଟା ମତେ ଭଲ ଲାଗେ ନେହିଁ। ମତେ ହସ ଲାଗେ ଆପଣଙ୍କ ଭଳି ମତେ କିନ୍ତୁ ଯୋଉ ଆରଟି ର ହୁଁ କିଏ ଗୋଟେ ମିଳିଗଲା ସେଇଟା ମତେ ମାନେ ଲା ଗେ କି ପୁରା ମାନେ ମୁଁ ପୁରା ସେଥିରେ ପୁରା ପଶିଯାଏ ସେ ଚଳଚିତ୍ର ରେ ଆ ଏବଂ ମତେ ବୋହୁତ ମାନେ ମାନେ ଦୁଃଖ ଲାଗେ ସେ ଯୋଉ ମାନେ
ଆ ହ ହଁ ହୁଁ। ଇଏ ସେଇ ଯୋଉ କୋଉ ଦୁନିଆଁରୁ ଆସିଲ ବନ୍ଧୁ ରେ ଯେ ସେ ଟୁକୁରୁ ଟୁକୁରୁ ଚାଲିକି ଯାଏ। ମତେ ସେଇଟା ଦେଖିଲେ ମତେ ହସ ହସମାଡେ।
ଆଜ୍ଞା ଆଜ୍ଞା। ଆପଣଙ୍କୁ ଟିକେ ଶବ୍ଦ ଶୁବୁଥିବ ଆପଣଙ୍କୁ ମୋ ଶବ୍ଦ ଶୁବୁଚିତ ଓହୋ ଆ ଆପଣ ଟିକେ ଧୀରେ ଶବ୍ଦ କରନ୍ତୁ। ଆଜ୍ଞା ଆଉ ମୁଁ ଟିକେ ବାସନ ଧୋଉ ଅଛି ତ ସିଏ ଟିକେ ଶବ୍ଦ ଟିକେ ଶୁବିବ ଆପଣ ସେଇଟାକୁ ଟିକେ ହଁ ସମ୍ଭାଳିବେ ଆଉ।
ମୁଁ ସମ୍ଭାଳି ନେବି ସେଇ ସମ୍ଭାଳିବା ବାଲା ସମ୍ଭାଳିବା ଦରକାର।
ଆଜ୍ଞା ଆଜ୍ଞା ହଁ ଠିକ କଥା କହୁଚନ୍ତି ଆମ ଏଇଟା ଆପଣ ମତେ ଯୋଗାଯୋଗ କରିଛନ୍ତି।
ହଁ ମୁଁ ହିଁ ଯୋଗାଯୋଗ କରେ।।
ଆଜ୍ଞା ହଉ ତାପରେ ମୁଁ ଯୋଗାଯୋଗ କରିବି ଆପଣଙ୍କୁ। ଦେଖିଆ।
ଆପଣଙ୍କୁ ବି ନିଦ ମାଡିଲାଣି ବୋଧି।
ହଁ ମୁଁ ମାନେ ଆଜି ମାନେ ଆମ ବିଶ୍ବବିଦ୍ୟାଳୟରେ ଟିକେ ଅଧିକ ସମୟ ରଇଯାଇଥିଲି। ମାନେ ଥକି ଯାଇଚି। ଆଉ ମୁଁ ଟିକେ ବର୍ଷାରେ ଟିକେ ଓଦା ବି ହେଇଯାଇଥିଲି ଟିକେ ସମୟତ ମୁଁ। ଟିକେ ଥକ୍।
ଆପଣଙ୍କୁ ଭିଡିଓ ବନେଆରେ ଥିଲାନା ସେଥିପାଇଁ।
ଆଜ୍ଞା କଣ ଆଉ କରିପାରିବି ମୋର ମହିଳା ମିତ୍ର ଯେହେତୁ କଇଲେ ବନେଇଦଲୁ ଆମେ ଆଉ।
ମୁଁ ବେଶୀ ଜୋରରେ ବର୍ଷା ହଉନଥିଲା ବୋଲି କିଛି କହିଲିନି।
ଆଜ୍ଞା ଆଜ୍ଞା। ହଉନଥିଲା କିନ୍ତୁ। ଯେହେତୁ ମାନେ ଥକି ଯାଇଚି ଓଦା ହେଇଯାଇଛି ଟିକେ ନା ତ ନିଦ ଲାଗୁଚି ସେୟା ମୁଁ କହୁଛି। ନାଇଁ କି ମତେ ଥଣ୍ଡା ହେଇନି ମତେ ମୋ ଦେହ ପୁରା ଠିକ୍ ଅଛି। ମାନେ ନିଦ ଲାଗୁଚି କାହିଁକିନା ଥଣ୍ଡା ପାଣିରେ ଟିକେ ଗାଧେଇ ଦେଲା ପରେ ଟିକେ। ତାପରେ ଟିକେ ଥକ। କି ଗଲା ପରେ ଏତି ବନ୍ୟ ବିଶ୍ୱବିଦ୍ୟାଳୟରେ ରହିଲା ପରେ। ତାପରେ ଟିକେ ଆମ୍ପ।
ନାଇଁ ସେ ଥନା ପାଣିରେ ଓଦା ହେଇଗଲି ଗାଧେଇଥିଲିନି।
ଓହୋ ଏମ୍ତି କହିବେନା ଆଉ ମୁଁ। କହିଲେ କି ଥଣ୍ଡା ପାଣିରେ ଟିକେ ଗାଧେଇ ଦେଲି ଆସିକି ଆପଣଙ୍କ ଘରେ ଫୋନ୍। ଗାଧେଇ ଥାନ୍ତି।
ନା ଧୁଆଁ ଦୁହି ହେଇଚି ଖାଲି ଗାଧେଇ ନାହିଁ ଆଉ। ତାପରେ ଯୋଉ ଆମର ଯୋଉ ଫୁଲ ତାଙ୍କର ଯୋଉ ଚାଲିଥିଲା। ମାନେ କଣ ଆଉ କହିବି ତାଙ୍କର ଚାଲିଥିଲା ଯାହାବି ସେ ଜିନିଷରେ ଥକି ଯାଇଛୁ ମୁଁ।
ସେ ସବୁ ଆଉ କୁହନ୍ତୁନି ମୁଁ କଣ କହିବି। ଆଉ ଯେତେବେଳେ ମୁଁ ଆ ଆପଣଙ୍କୁ କହିଦେଲି କି ଆ। ସିଏ ତା ହାତ ପିଟି ଦେଇଚି। ସେ ସେତେବେଳେ କହୁଚି ଆ ୱା। ମାନେ ମତେ ଆପଣଙ୍କଠୁ ଏଇଆ ଆ ଆଶା ନଥିଲା ଆପଣ ଏମିତି କରିବେ ବୋଲି କହିକି ହାତ ଯୋଡୁ। ମୁଁ କହିଲି ଆଚ୍ଛା ତାହେଲେ ଆପଣଙ୍କୁ। ଆଶା ନଥିଲା ତାହେଲେ ମୁଁ ଏମତି କରି। ପାରିିବି ବୋଲି ହଁ।
ମୋର ସମୟ ହେଇଗଲାଣି ଆପଣ ରଖିଦିଅନ୍ତୁ ମୁଁ ଯିବି।
ଆ ହଉ ହଉ ଠିକ୍ ଅଛି।